ହଁ କୁଆଡେ ଯାଇଥିଲ?
ଏଇ ଗଲା ରୋଷେଇ କରିଦେଇ କିନା ଟିକେ ଆସିଲେ ତମ ବନ୍ଧୁବାନ୍ଧବ ବୋଲି କଣ ବେ ଆମ ଭାଇ କଟକରେ ଅଛନ୍ତି ନା? ସିଏ ମେଡିକାଲ ରେ ଅଛନ୍ତି ଆଉ ସେଇ ଯୋଉ ତାଙ୍କ ପୁଅ ଆସିଥିଲା ତ। ଆଉ ତାକୁ ଟିକେ ଖାଇବା ପିଇବା ଦେଇ କିନା ଟିକେ ସିଏ ଗଲା ଯେମିତି ତାପରେ ଟିକେ ଆମେ ଫାଙ୍କା ଆଣିକି ଲାଗେ।
ହଁ ହୁଁ ମାନେ କୁଆଡ଼େ କହିଲା ରୋଷେଇ ସରିଲା।
ହେଲା ହଁ ବା ସେ ଯୋଉ ଯାଇଥିଲେ ଆଜି ଟିକେ ବର୍ଷା ହଉଛି ବୋଲି କାମ ଟିକେ ବନ୍ଦ ସାଇଡ ରେ। ସେଇଥିପାଇଁ ସେ ମେଡିକାଲ ପଳେଇଥିବେ ଆମ ପାଖରେ ଦେଢ ମାସ ହେଲା ରହିଲେଣି ଲୋ। ତାଙ୍କ ବ୍ରେନ ଷ୍ଟୋକ ହେଇଛି ଆଇ ସି ୟୁ ରେ ଥିଲେ ମାସେ। ଏବେ କହନି ଫିଜୋଥେରାପି କରୁଛନ୍ତି। ଆମ ଦେଇ ଅଛନ୍ତି ସେଇଠି। ଆଉ ସେ ଗୋଟେ ମୋଟୁ ସେଇ ତାଙ୍କ ପୁଅ ସେ ଅଛି। ତାଙ୍କ ଭାଇ ଅଛି। ସେ ମୋ ମାମୁଁ ଝିଅ ହବ ତ ଏକ ରେ ଟିକେ ଯାହାବି ହେଲେ ଆଉ କଣ କରିବୁ? ସମ୍ପର୍କ ଭିତରେ ରହିଲେ ଟିକେ ଯିବ ଯାଇତେ ପଡିବ।
ହଁ ତୁ ଯାଇଥିଲୁ?
ଗଲେଣି କେତେ ଚାରି ପାଞ୍ଚ ଥର ଗଲେ। ଏ ଦେଢ ମାସ ହେଲା ରହିଲେଣି ମୁଁ ବେଳେ ବେଳେ ରୋଷେଇ କରିି ଟିକେ ଦଉଛି ଆଉ ମାଜିଗନି ନା ଦେବି। ଉଁ ନା ସେ ପ୍ରାଇଭେଟ ରେ ଫିଜିଓଥେରାପି କରୁଛନ୍ତି ବା।
ଅ ହୁଁ ହୁଁ।
ହୁଁ ଆଗରୁ ମେଡିକାଲରେ ଥିଲେ କଣ କହନି ବୁଢା ବାବା ହସ୍ପିଟାଲ।
ହଁ ହଁ।
ଆଉ ଏବେ ଏବେ ନା ଫିଜୋଥେରାପି ନାଲୋ କଟକରେ।
ହଁ ହଁ। ତୁ ଏନା କୋଉଠି କଟକରେ ନା ଓ ହୋ ତୁ ତାହେଲେ ସେଇଠି ରହିଲୁଣିି?
ମୁଁ ରହିଛି ବର୍ଷା ହେଲାଣି ଆଲୋ।
ଅ ହଁ, ଆ ତୋ ପୁଅ?
ପୁଅ ଆମ ଘରେ।
ଆଉ ଏଇଠି ସେଇ ଆମ ପୁଅ କହୁଥିଲା ଥରେ, ମୁଁ କହିଲି ନାସିଏ ଅଛି କୁ
ନା ସେ ଆମ ଘରେ ଅଛି, ତାର ଟିକେ ସେଠି ପଢା ସରିଗଲା କତିରୁ କଟକରେ ଆଣିକିନା ତାକୁ କଲେଜରେ ନାଁ ଲେଖିଥିବେ। ରହିବ ନହେଲେ ଯଦି ଯୋଉଟା ସୁବିଧା ହେଲା ଏଇଟା ନ ଏଇଟା ବା ନବମର।
ଉଁ ହୁଁ।
ଉଁ।
ହଁ ସାର୍ ତାପରେ ନେଇଯିବୁ ସାର ଏଇ ତ ଏଇ ଛୁଆ ଟିଉସନ ଯିବେ ଏଇନା ଉଠ ଟିକେ ଦେଖନ ମୋ ପୁଅକୁ କହୁଛି ପଢ଼ ବୋଲି ସେ ଶୁଣୁ ନାହିଁ।
ଉଁ ହୁଁ ଉଁ ହୁଁ ତୋ ଝିଅ କଣ କରୁଛି?
ଏଇଟା ମୋ ପାଖରେ ବସିଛି।
ତୋ ପୁଅ ଝିଅ ଦିହାଙ୍କ ଉଠିକି ବୋଧେ ବସିଛନ୍ତି ଆଁ?
ହୁଁ ସେଇପିଲା ଦେଖୁନୁ ପାଠ ଲେଖିନି ମୁଁ ତାକୁ ପା ଠିକି ଅଛି ପାଠ ଲେଖିଦବୁ, ସକାଳୁ ଯାଉଛି ଦଶଟା ବେଳକୁ ଯା ପୁଣି ସାଢେ ବାରଟା ବେଳକୁ ଛୁଆ ଯାଏ ଟୁସନ ସ୍କୁଲୁ ଆଣେ ସେତବେଳେ ବନ୍ଦ କରିକି ଯାଏ ଛୁ ଛୁଆଙ୍କୁ ଆଣିବା ପାଇଁ ଛୁଆଙ୍କୁ ଆଣିକି ଆସିନେ ହେଲେ କଣତି ହୁଁ ପୁଣି ଖାଇ ପିଇକି ଟିକେ ଶୋଉ ରୋଷେଇ ଛା ଦେଇକି ଯାଏ ନା ଆଉ ଇଏ ତ ନ ଇଏ ତ ତାଙ୍କର କରିଦିଅନ୍ତ ଅଧା ଟାଇମ ରୋଷେଇ ବୋଲି ମୁଁ ରକ୍ଷା।
ଆଉ ତୁ ତୋର ସିଲେଇ ଫିଲେଇ କରୁଛୁ।
ହୁଁ।
ମୁଁ ଗୋଟେ ଟେଲର ଆଣିଛି ଯେ କିନ୍ତୁ ଶିଖି ନାହିଁ। କିଛି ଶିଖିନି, ନା ନା ମୁଁ ଇଲେଟ୍ରି ବାଲା ଆଣିିନି ମୁଁ ଏକରେ ଶିଖିନାହିଁ ନା ମୁଁ କହିଲି ଏତିରେ ହେନେ କଣ ମୁଁ ଧର ଇଏ କରିପାରିମି, ଧର କୋଉଟା ଭୁଲ ଭାଲ ହେଲା ଇଲେକ୍ଟ୍ରିକ ଜିନିଷ ସେ ଚାଲିବ ଯଦି ମୋ ସହ ହାତ ଗୋଡ ହଁ ସବୁ ସିଲେଇ କରିଦେମି।
ସେୟା।
ହୁଁ ସେଇଥିପାଇଁ ନାଁ ମୁଁ କହିଲି ସେଟା ଆଣ ନା ଏଇଟା ନେଇଆସ ତ ମୁଁ ଟିକେ ଶିଖେ ଆଗେ। ଆରେ ଏଇଠି ଟ୍ରେନିଂ ନେଇକିନା ଯାଇକିନା ଶିକିତେ ହବ ହେବନ୍ତା। ଆମେ ଟିକେ ଯୋଉଠି ରହିଛୁ କଣ କନି ବହୁତ ବାଟ ଟିକେ ମୁଁ ଯାଉନି ଦେଖିଆ ଏବେ ଇ ଯଉ ମୁ ଟିକେ ଛାଡିଦେନେ ତ ସେ ପାଖାପାଖି କୋଉଠି ଟିକେ ନେନେ।
ହଁ।
ହୁଁ ତାପରେ ଯାଇଙ୍କି ଟିକେ ସିଖି ଏଲାକ ନା ଲୋ ଜିନିଷ ପତ୍ର କିଛି ବି ଆଣିନେଇ ଏଇଠି ଯାହା ଅଛି ଅଛି ନା।
ହଁ ହୁଁ।
ଜିନିଷ ପତ୍ର କଣପେଇ ଆଣିବି? ମୁଁ ହେଲା ଏକରେ ଏଠି କଣ ସବୁବେଳେ ରହିମି କି ଧର ଗୋଟେ ଜାଗାରେ ତାଙ୍କର କାମ ହବନି। ଏ ପଳେଇବେ ଏନେ କାଳେ-କାଳିଆ ପାଣିରେ କାମ ହଉଛି।
ଅଁ ହଁ।
ତାଙ୍କର ତାଙ୍କ କଣ୍ଟ୍ରାକ୍ଟ ନା ନା ଇଏ ଯାଉନାହାନ୍ତି। ସେ ଆଉ ଜଣେ ଯାଉଛି ଦି ତିନି ଜଣ ଅଛନ୍ତି ଦିନ ସାଇଠି ସାଇଠି ଚାଲିୁଛି ତ ଆମେ କଟକରେ ଅଛୁ ବୋଲି ଆମେ ଆମର ଏଠି ରହୁଛୁ।। ସେ ତାଙ୍କର ପଢଉଛନ୍ତି ଆଉ। ଆମ ସାନ ପୁଅ ଯାଇକି ସେଠି କାମ କରୁଛି।
ଏ କାଳିଆ ପାଣି ଲାଗି।
ଉଁ ହୁଁ।
ଅ ହଁ।
ଆ ଆଉ ଆମେ ଏଠି ଧର ରହିବୁ କି ଳେଇ କାଳିଆ ପାଣି ଗନେ ଇଏଛ ଯଦି ଯିବେ ତାହେଲେ ମୁଁ ଆମ ଘରକୁ ପଳେଇବି। ସେଠି ଘରେ ରହିମି ତାପରେ ପୁଣି ଆଉ ଯୋଉଠିକି ଯଦି ଯଦି ବାହାର ଜାଗାରେ କାମ ହୁଏ ତାହେଲେ ଜିମି ସେଥିପାଇଁ ମୁଁ କାଇଁ ଜିନିଷ ପତ୍ର ଆଣିକି ନା ଖାଲି ବୋହି ବୋହିକା ନବୁ ଗାଡି ଭଡା ଦେଇକିନା। ପୁଣି ଆଣିବୁ ତାଙ୍କ ଯେତିକି ଜିନିଷ ଅଛି ଏଇ ଖ ଟ ଗଦି ମଦି ଏଇରାକ ଅଛି ଆଉ ରୋଷେଇ ଜିନିଷ ସବୁ ଏ ଯୋଉ ପ୍ରେସର ଗ୍ରାଇଣ୍ଡର ଏଇରା ସବୁ ଅଛି ଆଉ ହୁଁ ଆଉ ନହେଲେ ନାଁହିଁ ଯୋଉ ଫ୍ରିଜ ଫ୍ରିଜ ହେରା ନୁହଁ ନାଇଁ।
ମୁଁ ତ ଆସିକି ତିନି ବର୍ଷ ରହିଲିଣିି ବାହାରେ ମୁଁ ତ ତିନି ବର୍ଷ ରହିଲିଣି ବାହାରେ ମୁଁ ହେଲା ଫ୍ରିଜ ଫ୍ରିଜ କିଛ ଆଣନି କଣ ଏଟା ଖାଲି ଇଏ ସେ୍ରୀ ଯଦ ସେଇଆ ମୁଁ ଇଏ କହୁ ୁନି ମଝିରେ ଆଣିବି ବୋଲିିଜେ ତାପରେ ମୁଁ ଦେ ହେରା ଘରେ ଗୋଟେ ପଚିଶ ନା ଛବିଶ ହଜାର ଟଙ୍କା ଦେଇ ନୁଆ ଟେ ଆଣିଛନ୍ତି ହେଟା ପୁଡ଼ୁ ଲୁଣା ଟା ଭାଙ୍ଗିଗଲା ଜିନ୍ତି ହେଟା ଆଉ ହେଟା ହେଲାନେଇ।
ହୁଁ ଖାଲିଟା ତୁ କଣ ଆଣିବୁ ଦିଟା ତିନିଟା ନେଖା କରିବୁ କଣ କରିବୁ କି? ତମର ଆଉ କିଏ ଭାଇ ଭାଇ ଥାନ୍ତେ ହଁ
ସେଇଆ ହେଲା କଥା ଆଉ ତାପରେ ମୁଁ କଣ ସବୁବେଳେ ବାହାରେ ରହିିବି ବୋଲି ମାନେ ଅଛି।
ହୁଁ ଏ ଛୁଆ ହଷ୍ଟେଲ ରେ କଉଠେ ରହିନେ ତୁ ଘରକୁ ପଳେଇ ଆସିବୁ। ଧର ଯୋଉ ଅ ତା ବାପାତ ଏମିତି ଇଏ ହଉଛ
ଛୁଆ ଛୁଆ ତ ଯାହାନେ ହଷ୍ଟେଲରେ କଣ କି ଦଶ ଦଶମ କ୍ଲାସ ପର୍ଯ୍ୟନ୍ତ ଛୁଆ ଯାହାନ ଛୁଆ ପାଖରେ ରହିବାକୁ ପଡିବ ତାପରେ ପ୍ଲସ ଟୁ ରେ ତାଙ୍କର ଜୁଆଡେ ପଢିବେ ଯାହା କରିବେ ସେ ତାର ସେଟା ବଡ ହେଲେ ସେମାନେ ନିଜ କାମ ନିଜେ କରିବେ। ରହିବେ ବାହାରେ ଆଉ ତୁ କଣ ଆଉ ଯାଇକି ସବୁବେଳେ ରହିପାରିବୁ କି?
ହଉ।
ସବଳେ ରହିପାରୁନହି ସବୁ କଥାରା କରିପାରିବୁ କି? ଆଉ ଆଡେ ବାପାଙ୍କ ଦେହ ଖରାପ ଜେ ଇଏ ତ ଦେଖୁଚୁ।
ହଁ ତୁ କାହିଁକି ଏଠିକାଲି ତ ଜିନିଷ ତୋର କରିବ।
ହୁଁ ହେରା କିଛି ହେରା ଆଉ ଇଏ ଜିନିଷ କିଛି ଇ କରିବାର ନାହିଁ।
ହୁଁ ଖାଲି ଛୁଆଙ୍କୁ ପାଠ ପଢେଇଦେ ତାଙ୍କ ଘର ଘ ଯାହା ଜିନିଷ ଅଛି ଇଏ କରିବୁ କଣ କରିବୁ ହେ
ଆସ
ହୁଁ ଏଇ ଆମ ଗାଁ ରେ ତ କେହି ଆଉ ସିଲେଇ ବାଲା ନାହାଥିଲ ଲୋ ନା? ଆ ଅଞ୍ଜୁ ଏଇନିକା ବୋଧେ ଅଞ୍ଜୁ ଏଥ ଦିଟା ଦେଇଥିଲି ବ୍ଲାଉଜ ସିଲେଇ କରିକି ଦେଲା ଅଞଜୁ ଅଛି ଏଗା ଆଉ ସମତେ ବାହା ହେଇ ସାଇଲେଣି ଆଉ।
ହଁଅଁ।
ହୁଁ ଉଁ ହ ଆଉ ଏଇନା କ୍ଷୀର ନା ସ୍ତ୍ରୀ କରୁଚି।
ଏରା ସବବେଳେ ରହୁନି ନା କଣ?
ସିଏ ତ ଏଇନା ଗାଁରେ ଅଛି
ଓହୋ ଆସିଥିଲା ନା ଗାଁକୁୁ ଗାଁକୁ ଆସିଥିଲା।
ହଁ ଏଇନା ଅଛିଲୋ ମୁଁ ଏଇ ରଜକୁ ଯାଇଥିନି ଯେ ବୋଉ କହୁଥିଲା ଦଉନୁ ସିଏ ସାଙ୍ଗେ ସାଙ୍ଗେ ସିଲେଇ କରିଦବ। ସେ କଣ ଦ ସେ କେତେ ପଇସା ପଡିବ ତାପରେ ଏଠି ବହୁତ ପଇସା ଚାରିଷ ଟଙ୍କା ଖାଲି ପ୍ଲେନ୍ ସିଲେଇ କରିଦେଉଚନ୍ତି ଚାରିଶହ ଟଙ୍କା ନଉଛି।
ହଁ ହଁ ଗାଁରେ ଅଛୁ ଏନାକେ।
ହ୍ୟାଲୋ ଗାଁ କୁ ଯାଇଥିଲି ରଜ କୁ।
ଓ ହୋ।
ଗାଁକୁ ଯାଇଛନ୍ତି ରଜକୁ ପଳେଇ ଆସିନି ଆଠ ଦିନି ଖଣ୍ଡେ ରହିନି। ଟିକେ ଘଟଗାଁ ଯାଇଥିନୁ ଆଉ ଟିକେ ଆମେ ଯାଇଥିଲୁ ଆମେ ଲିସା ଘରକୁ। ବୁଲାବୁଲି କରିକି ଟିକେ ପଳେଇ ଆସିଲୁ।
ତା ପୁଅଟା ଭଲ ଅଛି ନା ଆଉ?
ମୋ ପୁଅ ନା ଏଇ ଆମ ଲିଶା ପୁଅ ନା ହଁ। ହଁଲୋ ଏଇଟା ଛୁଆବେଳେ ତାର ଟିକେ ଟିଏ କମି ଯାଉଥିଲା ବୋଲି ସେଇଟାରେ ଦେ ଯ କମ ଓଜନ ଛୁଆ ଟା ହେଇଥିଲା। କେତେ କହନି କିିଲେ ଛଅଶହ ଜମା ହେଇଥିଲା।
ସେଇଆ।
ସେଇଥିପାଇଁ ତାର ଟିକେ ସେ ତଳେ ଆଉ ଏଇନାଇ ଟିକେ ହେଇଗଲାଣି।
ହେରା ଛୁଆ ପିଲାର ଆଜିକାଲି ଛୁଆରା ଗୋଟେ ଯିଏ ଉଧେଲେ ଉଧଲେ ଯିଏ ନଉଧେଇଲେ ସେମିତି ପତଳା ହେକ ରହିଲା ହେରା ବଡ ହେଲେ ଉଧେଇବ ହେରା କଣ କରିବୁ।
ଆଁ ହଁ। ମୋ ପୁଅ ତ ତାର ପତଳା ତାର ଡେଙ୍ଗା ଖାଲି ବଡିି ଯାଉଛି।
ହୁଁ। ତା ବାପା ତ ନାହାନ୍ତି ଆଉ।
ନା ଲୋ ତା ବାପା କେତେ ଡେଙ୍ଗେଇକି ଆମ ସନ୍ତ ହେରିକା ଭଳିଆ ହବ।
ହଁ ସନ୍ତ ତେଙ୍କା ସ
ତନ୍ତ ସାନପୁ ହଁ ତାଙ୍କର ଡେଙ୍ଗା ଆଉ ମୁଁ ବି ଡେଙ୍ଗା। ଏହା ବାବା ଯୋଉ ମୋ ପୁଅ ହେଲେଲା ଧର ତାଙ୍କ ଭଳିଆ ଆଉ ତା ବାବା ଭଳିଆ ତା ବାବା ଏତେ ଟେଙ୍କା ନୁହଁ।
ହଁ। ଆଲୋ ତା ବାପା ଆେ ଚରିଆ ଲାଗେ ମ ଛାନିଆ ନାଁ
କଣ୍ଡଲୋ
ଏଇରା ବର୍ଷା ପାଗ ହେଲେ ହବ ଆଉ ସେରାକ ଆଉ।
ହଁ।
ଆଉ କଣ କରୁଚୁ?
ନା ଏଇ ଜିମିି ଯାଉଚି ଛାଡିକି ଜିନି କିିନ ହେଲା। ତାର କଣ କଲି ଯେମତି ଦୋକାନ ଖୋଲିମି।
ହୁଁ ହୁଁ ଦୋକାନ ଫୁଣି କେତେଟାରେ ଆସିବୁ?
ଆଜ୍ଞା ଆଠଟା ହେଇଯିବ ଯ ସେ ଚାଉଳ ଫାଉଳ ଧୋଇ ଦେଇକି ରଖ ଯକି ଜିମି ଭାତୁ ଭତା ଧୋଇଦବି ସେ ତାର ବସେଇ ଆଉ। ନହେଲେ ସେ ଭାତ ହାଣ୍ଡି ଧୋଇକି ବାନେଇବେନି।
ହଁ ତ ଧୋଇ ଧୁଆ ଦେଇକି ରେଡି କରିଦେଇକି ଯିବୁ ସେ ତାର କସେଇ ଆଉ।
ହଁ। ସେ ତାର ରୋଷେଇଟା କରିଦଉଛନ୍ତି ବୋଲି ରଖେ ନା ନହେଲେ।
ଆଉ ତୁ ଯା ଗୋଟେ କାମ କରୁଛୁ
ହଁ। ସେ ଯୋଦିନ ବାପାଙ୍କୁ ଯାଆନ୍ତି ଆଣିଛେଣି ଆଉ
ହୁଁ କାଟଚ କାଟଛ ଆଉ କଣ କରିବ ହୁଁ
ମୁଁ ପା ଟିକେ ଏଇ ଟିକେ ମାନେ ଆଇରନ କରେ ଟିକେ କଥା ହେଇଯାଏ। ସିଏ ବି ଗୋଟେ କାମ।
ସଇଲା
ଉଁ ହୁଁ ଅଶାନ୍ତି ତୋ କତିକି କଲ କରିଥିଲା କିଲୋ ଅଶାନ୍ତି? କଲ କରିଥିଲା ନା ତୁ କରିଥିଲୁ?
ସିଏ ମତେ କାଲି ପହରଦିନ କରିଥିଲା କହୁଥିଲା ଏଇ କଥା ସବୁ କହିଲା ଯେମିତି ତାପରେ
ନା ତା କତିକି କଲ ଯାଉଛି ନା ଆମ ପଚାରୁଛି ଯେ ସେଇଥିପାଇଁ?
ନା ଏଇ ଆପରେ କଲ କରିବି? ସେ ତାର କଣ ଇଏ ହଉଛି ତ ଆଉ କିଛି କରିନି ମୁଁ ତାକୁ କହିନେଇ।
ଉଁ ହୁଁ।
ଆଉ ଖାଇ ତା ନା ବସୁ
ବସିଚି ଜଣେ ଆଇରନ କରିଥିଲୁ। ତାପରେ ଯିମି ଘର ଦ୍ୱାର ଖରିକିମି କେତେ କାମ ଅଛି ଆଉରି।
ଉଁ ହୁଁ କେତେ ବଖରା ଘର ବନେଇଚୁ? ଅ ହଁ ହଁ।
ପାଞ୍ଚ ଜନ।
ହଁ ଲୋ ଆଉ ଏତିକି କଣ ଅଛି କମ
କମ ନାହିଁ
ଆ କମ ଆଉ ଯାଇକି କଟକ ଭୋନଶରରେ କମ ମିଳିବ ନାଇଁ। ତ ପାଞ୍ଚ ହଜାର ଟଙ୍କା ଦିଟା ରୁମ୍ ଲାଟିନି ବାଥରୁମୁ
ଉଁ ତାର ଟିକେ କଣ କରନି ଟିକେ ଗାଁ ଭଳିଆ ବୋଲି ଏଇଟା ଟିକେ ସେତିକି କମ ଅଛି। ନ ହେଲେ ନାଇଁ ମାର୍କେଟ ଟିକେ ହେଇଥିନେ, ଟିକେ ଅଧିକା ହେଇଥାନ୍ତା।
ହୁଁ। କହନା କହନା ମାର୍କେଟ ଉପରେ ତୁ କଥା କହିପାରିବୁନି।
ହୁଁ ଦିଏ ଗୋଟେ ଘର ଗୋଟେ ଗୋଟେ ଗୋଟେ ଘର କରିଦେଇକିନା ଭଡା ଦେଇ ଦେବେ
ହୁଁ ହଁ। ମୋ ଭାଇ ତାର କଟକରେ କିଣିଛି ଏବେ କାଇଁ ତାର ଘର ଫର କରିନେଇ।
ଉଁ ହୁଁ। ମୁଁ ପକେଇକି ରଖିଦେଇଦିନେ ବି ଲାଭ ଅଛି।
ହୁଁ ଦିଇଟା ଜାଗା କିଣିକି ପକେଇ ଦେଇଛି।
ହୁଁ। ଆରେ ତା ବାହାଘର କରିବନି କିଲୋ?
କୋଉଠି ଝିଅ ସିନା ଠିକ୍ ହେନେ ତାଙ୍କର ତ ଖାଲି ଶୁଦ୍ଧ ଘରକୁ ଶୁଦ୍ଧ ଘର ଯାଉଛି ତାଙ୍କ କଣ ରହୁଛି କୋ କୋଉ ର ବାହାଘର କରିବେ।
ହଁ ବା ଲୋ ବର୍ଷିକିଆ ବର୍ଷେ ବର୍ଷେ ପୂୁରଣ କଲା ବେଳକୁ